ଆଜ୍ଞା।
ହ୍ୟାଲୋ।
ଆଜ୍ଞା କୁହନ୍ତୁ।
କଁ କରୁଛନ୍ତି କି ଆପଣ?
ଏଇ ଏବେ ଜଷ୍ଟ ଯାଇଥିଲି ଜଣଙ୍କ ଶ୍ରାଦ୍ଧବାର୍ଷିକ ଆସିଲି ଖାଇକି ଟିକେ ବସଛି ଆଉ।
ଆଚ୍ଛା। କଁ ଖାଇଲେ?
ଆ ବିଭିନ୍ନ ପ୍ରକାର ହେଇଥିଲା ଭାତ ହେଇଥିଲା, ଡାଲି ହେଇଥିଲା, ଖଟା ହେଇଥିଲା, ବିଭିନ୍ନ ପ୍ରକାର ଖାଦ୍ୟ ହେଇଥିଲା।
ଆଚ୍ଛା।
ଆପଣ ଖାଇଚନ୍ତି କଣ?
ହଁ ମୁଁ ଖାଇ ପିଇ ସାରିଲିଣି ଆଜି ଟିକେ ଛତୁ ହେଇଥିଲା ଆଜି ଘରେ। ଛତୁ ରୁ ଟି ଆଉ ଆମର ଆଜି ରୁଟ ଟି ସର୍ଟ ହେଲା ମୁଁ ତିନି ପଟ ରୁଟି ଆଉ ଆଉ ପଖାଳ ଟିକେ ଖାଇଦେଲି। ପେଟ ଶାନ୍ତି ମନ ଶାନ୍ତି। ନ୍ତି ସବୁ ଶାନ୍ତି ଆରାମସେ ଏବେ ଶୋଇବି।
ହୁଁ ଆପଣ ସଠୁ ବର୍ଷା ହେଇଚି?
ଆଜ୍ଞା।
ବର୍ଷା ହେଇଚି ଆପଣ ସେଆଡେ ଆଜି।
ହଁ ବର୍ଷା ସେମିତି ହାଲକା ହାଲକା ହେଇଚି ଆଉ।
ହୁଁ ହୁଁ
ହାଲକା ହାଲକା ହେଇଛି, ଆଉ।
ଆଉ କଣ କଉଛ। ଆମେ ଜାଣିଛେ ଓଡିଶାର ମୁଖ୍ୟ ଶସ୍ୟ ହଉଛି ଧାନ। ସେଇ ହିସାବରେ ଆପଣ ଯ ଯାହାହେଲେ ଆପଣ ଜାଣିଥିବେ ଧାନ ବିଷୟରେ କିଛି।
ଆଜ୍ଞା, ହଁ ଆମ ଓଡିଶାରେ ତ ଧାନ ପ୍ରସିଦ୍ଧ ହଉ।
ଆଜ୍ଞା।
ଓଡ଼ିଶା ରାଜ୍ୟର ଧାନ ହେଉଛି ପ୍ରସିଦ୍ଧ ଫସଲ।
ଆଜ୍ଞା।
ହେଲେ, ଆମକୁ। ଛଅ ମାସ ସମୟ ଦରକାର। ଛଅ ମାସ ଭିତରେ ଧାନ ପ୍ରସ୍ତୁତ ହୋଇଥାଏ। ଏହା ଆରମ୍ଭ ହୋଇଥାଏ, ଜୁଲାଇ ପ୍ରଥମ ପକ୍ଷରୁ। ଆରମ୍ଭ ହୋଇ। ଡିସେମ୍ବର ଶେଷ
ହୁଁ।
କାମର ଶେଷ ପର୍ଯ୍ୟାୟରେ ଚାଷୀ ମାନେ। ଖୁସିରେ ଉତ୍ସାହିତ ହୋଇଥାନ୍ତି। ଏବଂ
ଆଜ୍ଞା।
କିଛି ଅର୍ଥ ଉତ୍ପାଦନ କରିଥାନ୍ତି।
ଆଜ୍ଞା।
ଚାଷୀମାନେ ନିଜେ ସେଥିରୁ ଚଳିବା ସହିତ ଆମ ଦେଶରେ, ଆମ ଦେଶରେ ଆମ ଦେଶର ଅର୍ଥନୀତିକୁ ମଧ୍ୟ ସେମାନେ ସୁଦୃଢ କରୁଛନ୍ତି। ସହରରେ ବସବାସ କରୁ। ଥିବା ଚାକିରିଆ ଲୋକମାନଙ୍କୁ ଅନ୍ନ ପ୍ରଦାନ କରୁଛନ୍ତି।
ହୁଁ।
ବଡ ବଡ କଳକାରଖାନା କୁ ଧାନ ବିକ୍ରୟ କରି ସେ ନିଜର ଭଲ ଭରଣ ପୋଷଣ ମଧ୍ୟ କରୁଛନ୍ତି। ବଡ ବଡ କଳକାରଖାନା। ବଡ ବଡ କଳକାରଖାନା ଗୁଡିକ। ଧାନ ଗୁଡିକ ନେଇ ଚାଉଳରେ ପରିଣତ କରି ବିଭିନ୍ନ ପ୍ରକାର, କାକରା ଚାଉଳ ଯେପରି, ଅରୁଆ ଚାଉଳ, ଉଷୁନା ଚାଉଳ। ବିଭିନ୍ନ ପ୍ରକାର ଚାଉଳ। ପଚାଶ ଟଙ୍କିଆ ଚାଉଳ, ଲବେ ଟଙ୍କିଆ ଚାଉଳ, କାଶ୍ମୀର କେଶରୀ ଚାଉଳ, ପ୍ରସ୍ତୁତ କରି ଦରଦାମ୍ ରେ ମାର୍କେଟ ରେ ବିକ୍ରି କରୁଛନ୍ତି।
ହଁ ଭାରତ ସରକାର ମଧ୍ୟ ବିଭିନ୍ନ ଯୋଜନା କରିଛନ୍ତି। ଯାହା ଫଳରେ, ଭାରତର ଜନସାଧାରଣ ମାନଙ୍କୁ ହୁଁ। ମାାଗଣାରେ।
ଆଜ୍ଞା, ବହି ପଢିବିନି କୁହନ୍ତୁ।
ଭାରତ ସରକାର ମଧ୍ୟ ବିଭିନ୍ନ ଯୋଜନା କରିଛନ୍ତି। ଯାହାଫଳରେ ଓଡିଶାର ଜନସାଧାରଣ ମାନଙ୍କୁ ମାଗଣାରେ ଚାଉଳ ଯୋଗାଉଛନ୍ତି। ସେଇ ଓଡିଶାର। ନାଇଁ ପଢୁନାହିଁ ବା କହୁନାହାନ୍ତି। ମୁଁ ନିଜ ମନରୁ ହିଁ କହୁଛି କୁହନ୍ତୁ।
ହଁ ଆପଣ ଖାଇସାରିଲେଣି?
ହୁଁ ଗାଇଦେଲି।
ଆପଣା ଅପ ଆପଣ ଜାଣିଛନ୍ତି ଭାତୁଆ ପୋଖରୀ ବି ସେ ବିଷୟରେ କିଛି?
ହେଲାନାଇ ମୁଁ ଜାଣିନି ଆପଣଙ୍କୁ କୁହନ୍ତୁ?
ହଁ ଆମେ କି ଶୁଣନ୍ତୁ ଆପଣ ହସନ୍ତୁ ନାହିଁ। ଭାତୁଆ ପୋଖରୀ ବହୁତ ପୁରାତନ ପୋଖରୀ। ନାଆ ଆଖାପାଖି ପଚାଶ ବର୍ଷର ପୋଖରୀ। କିମ୍ବା ଦୁଇଶହ ବର୍ଷର ପୋଖରୀ। ପୋଖରୀଟି ବ ପୋଖରୀଟି ବହୁତ ସଫା ସୁୁତୁରା ଥିଲା। ତୁ ଏଇ ପା ଏଇ ଦଶ ପନ୍ଦର ବର୍ଷ ହବ ପୋଖରୀଟି ଅଳିଆ ଆବର୍ଜନା ଏବଂ ପଙ୍କରେ ଭର୍ତ୍ତି ହୋଇଅଛି ଆପଣ ଜାଣିଛନ୍ତି ନା?
ଆଜ୍ଞା କାରଣ?
କାରଣ କେଢେ ସୁନ୍ଦର ପଦ୍ମ ଫୁଲ ଫୁଟୁଥିଲା ସେ ପୋଖରୀରେ। ପଦ୍ମଫୁଲର ଚେର ମଧ୍ୟ ଆଉ ଦେଖିବାକୁ ମିଳୁନାହିଁ। ପଦ୍ମଫୁଲ ପଦ୍ ଦମ ଫୁଲ ବାସେନାରେ ଗାଁ ନିଶିମଳା ଗାଁ ଟା ମହକୁଥିଲା। ଆଉ ମୁହକୁ ନାହିଁ। କାରଣ? ଲୋକମାନଙ୍କର ମନନ ଅବେହେଳା ଲୋକମାନଙ୍କର ମନୋବୃତ୍ତି ଲୋକମାନଙ୍କର ଲୋକମାନଙ୍କର ଆଖି ପଡୁନାହିଁ ସେ ପୋଖରୀ ଉପରେ ହୁଁ ଯେଝା ଯେଝା ଘରେ ଜେଜା ଜେଜା ଜେଜା ଘରେ ନଳକୂପ ହୋଇସାରିଲାଣି ଆଉ ସେ ପୋଖରୀ ଉପରେ କାହାର ଆଖି ହିଁ ପଡୁନାହିଁ କାହାର ପାଣି ଆଉ ପାଣିର ଆବଶ୍ୟକ ନାହିଁ ଗୋଡ ତଳେ ରହିଲା ଆପଣଙ୍କର ପାଣି ସେଥିପାଇଁ ଲୋକ ଓ ଅବହେଳା କରୁଛନ୍ତି। ପୋଖରୀଟିକୁ ପୋଖରୀ ସଫା କରି ସଫା କରି ସଫା କରିଦେଲେ ବହୁତ ଲୋକଙ୍କ ସୁବିଧା ହୁଅନ୍ତା।
ଆଜ୍ଞା। ବିଭିନ୍ନ ପଶୁ ପକ୍ଷୀ ମଧ୍ୟ ବିଭିନ୍ନ ପଶୁ ପକ୍ଷୀ ମଧ୍ୟ ସେଥିରେ ଉପକୃତ ହେଇପାରନ୍ତେ।
ହଁ ଠିକ କଥା ଏଇଟା କଣ କଲେ ଆମେ ଗୋଟେ ଗାଁରେ ଡାକି ମିଟିଂ ବୈଠକ କଲେ। ହଁ ଗାଁ ର ମୁଣ୍ଡି ମୁଣ୍ଡିଆଳି ଗୁଡା କିି।
ଆଜ୍ଞା।
କିଛି ହଁ କିଛିଟା କଥାବାର୍ତ୍ତା କଲେ ବୈଠକ ଗୋଟେ କଲେ ଭଲ କି ଭୋଜିଭାତ କଲେ। ଏଇ ବୁ କଥାଟିକୁ ଆ ଆମ ସେ ବୈଠକରେ ଉପସ୍ଥାପନ କରିବା। କି ଆମର ବୁ ପୋଖରୀଟି ପୋଖରୀଟି ଉନ୍ନତ ପାଇଁ କିଛିଟା ଅର୍ଥ ଦରକାର। ସରକାରଙ୍କ ସହାୟତା। ସରକାରଙ୍କୁ ସହାୟତା ମାଗିବା। ଆମ ଆମ ଏମ ଏଲ କୁ ଜଣେଇବା।
ଆଜ୍ଞା।
ଏବଂ ଯଦି ତାଙ୍କ ଦ୍ଵାରା ହେଇପାରିବନି ସରକାରଙ୍କ ଦ୍ଵାରା ଆମେ ନିଜ ନିଜ ହାତରୁ କିଛି ଯୋଗାଡ କରି କିଛି କିଛି ତା ଅର୍ଥ ଦେଇ। ପୋଖରୀ ଟି କୁ ବାଗେଇବା ଝି କିପରି ଭାତୁଆ ପୋଖରୀ ଅବସ୍ଥା ଯେମିତି ଆମର ବିରିଗଳିଆ ପୋଖରୀ ଅବସ୍ଥା ବି ସେମିତି।
ହୁଁ ସେଇ ଭଳିଆ।
ହଁ ଆମର ସେପଟେ ତାରିଣୀ ଠାକୁରଙ୍କ ପୋଖରୀ ସେ ଟିକେ ଉନ୍ନତ ଅଛି କାରଣ ତାଙ୍କର ଏକଜୁଟ। ଅଛି।
ଆଜ୍ଞା ତାଙ୍କର ଏକତା ଯୋଗୁ ସିଏ ସଫା ସୁତୁରା ରଖିଛନ୍ତି ତାଙ୍କର ଯତ୍ନ ନଉଛନ୍ତି ସେଥିପାଇଁ ସଫା ଅଛି ଆଉ।
ହଁ ତାଙ୍କ ଏ କଥା ନା କିି ସେ ମାଡି ଚାଲିଛନ୍ତି ସିଏ ଉପରକୁ ଉଠି ଚାଲିଛନ୍ତି ସିଏ ଆଗେଇ ଚାଲିଛନ୍ତି କିନ୍ତୁ ଆମେ ତଳକୁ ଖସି ଖସି। ଖସି ଖସି ଯାଉଛନ୍ତି ଏଟା ଆଗକୁ ବି ଆମକୁ ଦୃଷ୍ଟି ରଖିବାକୁ ପଡିବ ନା।
ହିଂସା ବାଦ ଗର୍ବ ଯୋଗୁ ଆ ଆମର ଆମ ସାହି ଆଗକୁ ବଢି ପାରୁନି।
ଆଜ୍ଞା। ଆଉ ଆ ଆପଣ ଆଜି କଣ ଖାଇଲେ ଖଟା ନାନ୍ ହେଇଥିଲା।
ହୁଁ ନାନ ହେଇଥିଲା ଆଜ୍ଞା ଆଜ୍ଞା ନାନ ହେଇଥିଲା ବିଭି ପ୍ରକାରେ ଆ ଆ କ୍ଷୀର ଥିଲା ଗୁପଚୁପ କରିଥିଲେ।
ଆଚ୍ଛା।
ଆଜ୍ଞା।
ଆଚ୍ଛା ଆପଣ ଗୁପଚୁପ କେମିତି ବନା ହୁଏ ଆପଣ ଜାଣିଛନ୍ତି ନା।
ନାଇଁ ଗୁପଚୁପ ମୁଁ ତ ବିଶେଷ ଖାଏ ନାହିଁ ଗୁପଚୁପୁ ଆପଣ ଅଁ
ହାଁ ଆପଣ ଖାଉନାହାନ୍ତି। ଆପଣ ଗୁପଚୁପ୍ ଖାଉନାହାନ୍ତି ଭଲ ଗୁପଚୁପ୍ ଟା ଭଲ ନୁହଁ ଦେହ ପାଇଁ ହିତକାରକ ଆଉ ଗୁପଚୁପ୍ ବି ଆଜିକା ଡେଟରେ ମାର୍କେଟ ରେ ଆଉ ଛକରେ ଭଲ ମିଳୁନାହିଁ।
ଆଜ୍ଞା।
ମାର୍କେଟ ରେ ଏବେ ଅ ବିଭିନ୍ନ ପ୍ରକାର। କାର ବି ବ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ବିଭିନ୍ନ ପ୍ରକାର ଅସନା କରୁଛନ୍ତି ଏବଂ ଉଁ ପ୍ରଦୂଷିତ ପ୍ରଦୂଷିତ ପାଣି ଏବଂ ଭଲ ଆଉ। କରୁନାହାନ୍ତି ଦେହ ପ୍ରତି ଅ କ୍ଷତିକାରକ ସେଗୁଡିକ ଯେତେ ଆଭୋଏଡ କରିବ ସେତେ ଭଲ।
ଆଜ୍ଞା।
ସୁଷମ ଖାଦ୍ୟ ଖାଇବ ଯେପରିକି ଅ ଅମୃତଭଣ୍ଡା ସିଝା ଗାଜର ବିଟ୍ ସିଝା ଏବଂ ଝୁଡ଼ଙ୍ଗ ସିଝା ବିଭିନ୍ନ ପ୍ରକାର ସବୁଜ ପନିପରିବା। ଏବଂ ଫଳ ବି ଆପଣ ଖା ଖାଇପାରିବେ ଡାଳିମ୍ବ ଡାଳିମ୍ବ ରକ୍ତସଞ୍ଚାରଣ ଆପଣଙ୍କୁ ବଢେଇବ। ସେଗୁଡିକ ଆପଣ ଖାଇବେ।
କିନ୍ତୁ ଏବେକାର ଅ ପିଢିରେ ପିଲାମାନେ ତ ସେ ସବୁଜ ପନିପରିବା ଉପରେ ଧ୍ୟାନ ଦଉନାହାନ୍ତି ସେ ସିନା ସବୁଜି ପନିପରିବା ଲଗାଇଲେ ସବୁଜ ପନିପରିବା ଆସିବ ନହେଲେ ତ ଏବେ ତ ବିବା
ହଁ ଆମେ ହଁ ଆମେ ଯେହେତୁ ଆମେ ଶୁଣନ୍ତୁ ଆମେ ଯେହେତୁ ଗାଁ ଗହଳିରେ ରହୁଛେ ଆମେ ଭଲ ହଉ ମନ୍ଦ ହଉ ଅଳ୍ପ ଅଳ୍ପ ପରିବା ଆମ ବାରିରେ ଲଗେଇବା ଏବଂ ଲୋକଙ୍କୁ କହିବା ଆପଣ ଲଗାନ୍ତୁ ବାରିରେ ଆଉ ଆଜ୍ଞା ନ ଲଗେଇଲେ ଆଉ ବଜାରରେ ରେଟ ର ଦର ସବୁ ଯାହା ହେଲାଣି। ଆଉ ଆମ ପକ୍ଷରେ କିଣିବା ଆଜ୍ଞା
ମୁ କହିଲି ଦର ସହିତ ଅପମିଶ୍ରିତ ଜିନିଷ ଖାଇବା ତାର ସ୍ୱାସ୍ଥ୍ୟ ମଧ୍ୟ ଖରାପ ହେଇ ହେଉଛି ପନିପରିବା ସବୁଜ ପନିପରିବା ନିଜ ବାରିରେ ଲଗାଇଲେ ଆମେ ସେଇଥିରୁ ଫ୍ରେଶ ଜିନିଷ ଆଣି ନିଜ ବାରିରୁ ବା ଯୋଉଠୁ ଆଣି ରୋଷେଇ କରିବା ଦ୍ଵାରା ସୁଷମ ଖା ଆଉ ସ୍ୱାସ୍ଥ୍ୟକୁ ଆଉ ଯେତେ ବଜାରର ଅପମିଶ୍ରିତ ଖାଦ୍ୟପେୟ ଦୃଷ୍ଟିମାନ ଦେଇ ଆଜ୍ଞା କୁହନ୍ତୁ ହେଲୋ ଆଜ୍ଞା
ହଁ ନା ମୁଁ କହିବା କଥା ମା ବଜାରରେ ମୋ କହିବା କଥା ବଜାରରେ ସବୁ ଚାହିଦା ଯାହା ହେଲାଣି
ଆଜ୍ଞା
ହାଲୋ ହଁ ଆଉ ଆମେ କିଣି କିଣି କିଣିକି ଖାଇବା ଆମପକ୍ଷରେ ଅସମ୍ଭବ ହୋଇଗଲାଣି ଆମେ ଯେତେ ଚେଷ୍ଟା କରିବା ଆ ଆମ ବାରିରେ ଫଳଟିକୁ ଉତ୍ପାଦନ କରିବା ସବୁ ପ୍ରକାର ଫଳ। ଫୁଲକୁ ବି ମଧ୍ୟ ଏବେ ଗେଣ୍ଡୁ ଫୁଲ ପ୍ରବଳରେ ମାର୍କେଟରେ ରେଟ୍ ହେଇଲାଣି ଆପଣ ଜାଣିଥିବେ। ଗୋଟା କୋଡିଏ ଟଙ୍କା ପଚିଶ ଟଙ୍କା ଗୋଟା ହାର ଆମେ ଚେଷ୍ଟା କରିବା ଆମ ବାାରରେ ଫୁଲ ଲଗେଇବା ପାଇଁ ଫଳ ଲଗେଇବା ପାଇଁ ବିଭିନ୍ନ ପ୍ରକାର ସବୁଜ ପନିପରିବା ଲଗେଇବା ପାଇଁ ଆମେ ଲଗେଇବା ସହିତ ଲୋକଙ୍କୁ କହିବା ଲୋକ ଆପଣ ଲଗାନ୍ତୁ ପାଞ୍ଚ ଲୋକ ଲୋକଙ୍କୁ କହିବା ଦଶ ଲୋକଙ୍କୁ କହିବା। ତାଙ୍କ ଅ ଅ ହସଲା ବଢେଇବା। ଜିନିଷ ଟା କରିବାକୁ ହଁ।
କଥାର ପ୍ରେରଣ କରି ଯେପରି। ସମସ୍ତେ ମଧ୍ୟ ଆଗ୍ରହୀତ ହେଇ ଗଛ ଲଗେଇବେ। ଆଉ ତାର ଯତ୍ନ ଅ ନ ନେବେ ଆଉ
ହଁ ଯତ୍ନ ନବା ସହିତ, ତାକୁ ଠିକ। ଠିକ ତାଙ୍କୁ ଠିକ ସମୟରେ ପାଣି ଦବା, ଠିକ ସମୟରେ ତାଙ୍କୁ ଖାଦ୍ୟ ଦବା ଠିକ୍ ଉପଯୁକ୍ତ ସମୟରେ ଯାହା ଦରକ କାର ସେ ଗଛଟିକୁ ଦ ଦବା ଯତ୍ନ ନନେଲେ ଜିନିଷଟି ଏଇ କରିବନି। ନା?
ଆଜ୍ଞା ମୁଁ ଏବେ, ମୁଁ ଏବେ ରହୁଅଛି, ମୁଁ ଏବେ ରହୁଅଛି।
ଆପଣ ରଖିପାରନ୍ତି ଆଜ୍ଞା।